ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର।
ମ୍ୟାଡାମ ବର୍ତ୍ତମାନ ସମୟରେ ଆପଣ ଯଦି ଦେଖିବେ ଯେ ଏ ମାନେ ପ୍ରତ୍ୟେକ ସଂସ୍ଥାରେ ବର୍ତ୍ତମାନ କରପସନ ଚାଲିଛି।
ଆଜ୍ଞା।
ହଁ ଆ କରପସନ ଏମିତି କି ଅତି ଉଚ୍ଚ ଲେବଲ ଯେମିତି କି ନୀଟ ଏଗ୍ଜାମ ଲିକ ଏସ ଏସ ଜିକେ ଏଗଜାମ ହଉ ଓପିଏସ୍ ଏସ ଏଗଜାମ୍ ହଉ ଆର ଆଇ ଏଗଜାମ ହଉ କହିଲି ପ୍ରତ୍ୟେକ ଏଗଜାମ୍ ରେ କରପସନ ଚାଲିଛି ଆଉ ପ୍ରତ୍ୟେକ ଏକ୍ଜାମ ଡିଲେ ହେବାରେ ଲାଗିଛି। ତ ଆପଣ କଣ ଭାବୁଛନ୍ତି ଯେ ଏ କରପସନ ର କାରଣ କଣ। ଆଉ ଆକୁ ଆମେ କେମିତି ନିରାକରଣ କରିପାରିବା ବୋଲି ଆପଣ ଭାବୁଛନ୍ତି। ଏକ ସାଧାରଣ ମଣିଷ ହିସାବରେ ହଁ କୁହନ୍ତୁ ଆଜ୍ଞା କୁହନ୍ତୁ।
କୁହନ୍ତୁ ଆପଣ କୁହନ୍ତୁ?
ହଁ ନା ନାଇଁ ଏକ ସାଧାରଣ ମନୁଷ୍ୟ ହିସାବରେ ଆପଣ ମାନ ସମସ୍ତେ ବି ଜାଣିପାରୁଥିବେ ଯେ ଏସବୁ ସମସ୍ୟା ରହୁଛି ତ ଆପଣମାନୋନେ ଏ ଦୃଶ୍ୟକୁ କେମିତି ଦେଖୁଛନ୍ତି?
ଦେଖନ୍ତୁ ଆମେ ଏ ଏ - ଧନୀର୍ ଶ୍ରେଣୀର ହଉ କିମ୍ବା ଗରିବ ଶ୍ରେଣୀର ହଉ ଆମେ ଯେ ଆମେ ଆମର ପରିଶ୍ରମ କରୁଚେ ସେ ଚାକିରୀ କ୍ଷେତ୍ରରେ ହଉ ନା ବାହାରୁକୁ ଗଲେ ଆମେ ଯୋଉ କୌଣସି କ୍ଷେତ୍ରରେ ମଧ୍ୟ ଆମେ ଆମର ପରିଶ୍ରମ କରୁଚେ। ଯାହାକି ଆମେ ସଫଳ ପାଇବା ଯୋଗ୍ୟ ଆଁ କିନ୍ତୁ କିନ୍ତୁ ସେଟା ହେଇପାରୁନେଇଁ ସରକାରଙ୍କ ଯେତେ ସବୁ ନିୟମ ଅଛି ହଁ ସେଠି ସବୁ ନିୟମ ଅଛି ସେଥିରେ ବୋଧେ ସରକାରଙ୍କର କିଛି ତ୍ରୁଟି ରହିଯାଉଚି ସରକାରଙ୍କ ତଳ ଲେବୁଲ ଯେତେ ସବୁ ଅଛ ଛନ୍ତି ଅଫିସର ମାନେ ତାଙ୍କ ମଧ୍ୟରେ ମଧ୍ୟ କିଛି ତ୍ରୁଟି ରହିଯାଉଚି। ଯାହା ଫଳରେ କି ସାଧା ଆମେ ଆମ ମାନଙ୍କ ଭଳି ସାଧାରଣ ମନୁଷ୍ୟ ଏମତି
ହୁଁ ହୁଁ ହୁଁ ହଁ। ନାଇଁ ନାଇଁ ଅଛି ମୋର ଅଛି।
ଯାହା ଫଳରେ ଏମିତି ସବୁ ମାନେ ଅସୁବିଧାର ସମ୍ମୁଖୀନ ହେଇପାରୁଚି।
ହଁ ହଁ ହଁ ହଁ। ଆଚ୍ଛା ତା ମାନେ ଆପଣ କହିବାକୁ ଚାହୁଁଚନ୍ତି ଯେ ସବୁବେଳେ ଆମେ ଖା ଖାଲି କହିବାନି ଯେ ନାଇଁ ସରକାର କରପ୍ଟ କରିଦେଲା କି ଉପର ଲେବୁଲ ଲୋକ କରପ୍ଟ କରିଦେଲେ ଆମେ ତଳ ଲେବୁଲ୍ ରୁ ଦେଖିବାକୁ ପଡ଼ିବ ହଁ ଆମକୁ ତଳ ଲେ ଏବେ ତ ମାନେ ଏ ଏ ଏ ତଳ ଲେବୁଲ୍ ରୁ ହିଁ କରପ୍ସନ ହେଇ ହେଇ ଉପର ଲେବୁଲ୍ ପର୍ଯ୍ୟନ୍ତ ଯାଇଥାଏ। ଁ
ଯାଇଥାଏ ହଁ।
ତେ ହଁ ହଁ ତେଣୁକରି ମେନ୍ ଜିନିଷ ହଉଚି ଯୋଉ ଆମର ତଳ କର୍ମଚାରୀ ହଉ ଯେମତି କିି ଯଦି ଏକ୍ଜାମ୍ ଜଗିବା ପାଇଁ ସିକ୍ୟୁରିଟି କର୍ମଚାରୀ ହୁଅନ୍ତୁ ସେମାନେ ଯଦି କରପ୍ଟ କରିବେନି ତାର୍ ଭିତରକୁ କିଏ ପଶିବେନି।
କେହି ପଶିବେନି ହଁ।
ହଁ ବାସ୍ ବାସ୍ ତଣୁ ଏଇ ଲେବଲ୍ ରୁ ଯଦି ଆ ଆଜ୍ଞା ଆଜ୍ଞା କୁହନ୍ତୁ?
ଆପଣ ଶୁଣିଥିବେ ଗତ ବର୍ଷ ନା ବିଗତ ବର୍ଷ ଏମିତି ଆ ରାଇ ଏ ଆର ଆଇ ଏମିତି ଅ ଏକ୍ଜାମ ରେ ଗୋଟେ କୋଉ ଜିଲ୍ଲାରେ ହେଇଥିଲା ଘଟଣାଟି। ସେ ଝିଅକୁ ମାନେ ଏମ୍ ଭିତରକୁ ପ୍ରବେଶ ପାଇଁ ତ ଅନୁମତି ଦେଲେ ନାଇଁ ତାଙ୍କୁ ସେ ଝି ଝିଅକୁ ବାହାରେ ରଖି ଥଣ୍ଡା ଦେଲେ ଖାଇବାକୁ ଦେଲେ ତାକୁ ମାନେ ଭିତରକୁ ଯିବା କୁ ଜମାରୁ ବି ଅନୁମତି ଦେଲେନି ସେ ଏଁ ସେମିତି ତାକୁ ରଖିକି ଟାଇମ ଟା ଇଏ କରିଦେଲେ। ଶେଷରେ ସେ ଝିଅଟି କଣ ହେଲା ନା ସେ ପରୀକ୍ଷା ଦେଇ ପାରଲାନି ଆପଣ ଶୁଣି ଥିବେ ନା ଏଟା ନ୍ଯୁଜ୍ ରେ ବି ଆସିଥିଲା।
ହଁ ମାଡମ୍ ଏ ଏଇଭଳିଆ ତ କେସ୍ ସବୁ ରହିଚି।
ରହିଚି ଆଜ୍ଞା।
ହଁ ହଁ ହଁ ହଁ ଆଉ ଏଇ ବର୍ଷ ମଧ୍ୟ ଏବେ ଯୋଉ ନିଟ୍ ଏକ୍ଜାମ୍ ଟି ଘୁଞ୍ଚିଲା ଆଉ ଯୋଉ କାଲି କଣ୍ଡକ୍ଟ ହେଇଥିଲା ନିଟ୍ ଏକ୍ଜାମ ଟି କାଲି ତ ନାଇଁ ଟୁଣ୍ଟ ଇଏ ତାରିଖରେ ଟ୍ଵେଣ୍ଟି ୱାନ୍ ରେ ହେଇଥିଲା ବୋଧେ ତ ଏଇଠ ତ ଏକ୍ଜାମ୍ ଟିକେ ନେ ଏ ଏ ଲିକ୍ ଲିକ ହେଲା ପରେ ପୁଣି ପ୍ରସ୍ତୁତି ହେଲା ପରେ ମଧ୍ୟ ମାନେ ଯୋଉ ଆମେ ଶୁଣିବାକୁ ମିଳିଥିଲା ଯେ ରାସ୍ତାରେ କଂଗ୍ରେସ୍ ଲୋକ ଯେହେତୁ ରାଲି କରୁଥୁଲେ ପିଲାମାନଙ୍କ ତ ଏକ୍ଜାମ ସେଣ୍ଟର ପହଞ୍ଚିବା ପାଇଁ ପାଞ୍ଚ ଦଶ ମିଣ୍ଟି ଲେଟ୍ ହେଇଗଲା ତ ତାଙ୍କ ହଁ ତାପରେ କଣ ହେଲା ନା ସେ ଏକ୍ଜାମ ରେ ଯୋଉମାନେ ଇଁ ଚାର୍ଜ ଥାଆନ୍ତି ସେମାନେ ଏମାନଙ୍କୁ ପ୍ରବେଶ କରିବା ପାଇଁ ଆଉ ଜମା ଅନୁମତି ଦେଲେ ନାହିଁ।
ଆଜ୍ଞା।
ତାପରେ ଏଇଟା ଗୋଟେ ଏଇଟା ଗୋଟେ ବହୁତ୍ ବଡ କ୍ଷତି ସେ ପିଲାମାନଙ୍କ ପାଇଁ।
ପିଲାମାନଙ୍କ ପାଇଁ ହଁ, ସେମାନେ ତାଙ୍କ ଭବିଷ୍ୟତ ପାଇଁ ଲଢେଇ କରୁଛନ୍ତି କିନ୍ତୁ ତାଙ୍କ କଥା ଶୁଣିବାକୁ କେହି ପ୍ରସ୍ତୁତ ହିଁ ନାହାନ୍ତି।
ପ୍ରସ୍ତୁତ ହିଁ ନାହାନ୍ତି।
ନାହାନ୍ତି
ଆଉ ଆଉ ଗୋଟେ କଥା ମ୍ୟାଡମ୍ କଣ କି ଆମେ ଯଦି ଦେଖିବା ଗୋଟେ ମାନେ ପୁରା ଭାରତର ଇତିହାସ ଭାରତ ଶିକ୍ଷାକୁୁ ମ ମତେ ଲାଗୁଛି ଯେ ପ୍ରାୟୋରିଟି ସବୁବେଳେ ସେକେଣ୍ଡରେ ଆଉ ଥାର୍ଡ ରେ ହିଁ ରଖିଥାଏ। କାରଣ ଆମେ ତେବେ, ହଁ କାରଣ ଆମେ ଦେଖିଛେ କୋରୋନା ସମୟରେ ମଧ୍ୟ ସ୍କୁଲ ବନ୍ଦ ଆଉ ମାନେ କରୋନା ସମୟରେ ମଧ୍ୟ ଏଜୁକେସନ୍ କଥା ପରେ ଚିନ୍ତା କରାଗଲା। ଆଉ ଦୁଇ ନମ୍ବର କଥା ହଉଛି ଯଦି ଆମେ ତୁଳନା କରିବା ଆମ ଦେଶକୁ ଅଲଗା ଦେଶ ସହ ସେ ଯୋଉ ଚାଇନା ସହିତ ତ ଚାଇନାରେ ଯଦି କୌଣସି ଏ ଏଜାମ୍ ହୁଏ, ସେଦିନ କୌଣସି ରାଲି କୌଣସି ଟ୍ରାଫିକ୍ କୌଣସି ଜିନିଷ ନଥାଏ। କାରଣ ଜାଣି ସେମାନେ ଜାଣି ସେମାନେ ଜାଣି
ହୁଁ
ଗୋଟେ ହିଁ ମାଧ୍ୟମ ଯୋଉଟା କି ଦେଶର ମାନେ ପ୍ରଗତିରେ ମୂଳ ଭୂମିକା ଗ୍ରହଣ କରିଥାଏ
ଆଜ୍ଞା
ତେଣୁକରି ସେଇଟା ବି ଗୋଟେ ସମସ୍ୟା ଆମେ ସମ୍ମୁଖୀନ ହଉଛେ। ଆଉ ଏଇଟାର ନିରାକରଣ ଧୀରେ ଧୀରେ କରାଯିବ ବୋଲି ମୋର ଆଶା ଆଉ ବିଶ୍ଵାସ। ଆମ ସରକାରଙ୍କ ଦ୍ଵାରା ହଉ କି ଆମ ଲେବଲ ଦ୍ଵାରା ହଉ ମଧ୍ୟ, ଆମେ ଭଲୁଣ୍ଟାରୀ ଭାବରେ ହଁ ସେଭଳିଆ କରାଯାଇ ପାରିବ ତେଣୁ ଆଉ ଗୋଟେ ପ୍ରଶ୍ନ ଅ ଯଦି ଆପଣ ଦେଖିବେ ଯେ ଏ ମନେକର ଆମେ ଦେଖିବା ମାନେ ସବୁଠାରୁ ପ୍ରଥମ ବୋର୍ଡ ଯୋଉଟା କି ଦଶମ ବୋର୍ଡ, ଯଦି ଦେଖିବେ ଆପଣ ଦେଖିଥିବେ, ନା ଗୋଟିଏ ତାରିଖରେ ପୁରା ଅଲ ଓଭର ଓଡିଶାରେ ହଉଛି ଏ ବୋଡ ଟା, କିନ୍ତୁ ଏବେ ବି ଏବେ ବି ଶୁଣିବାକୁ ମିଳୁଛି ଯେ କେତେଟା ସ୍କୁଲରେ ଏବେ ବି ଟିଚର ମାନେ ଭାରି କୋପରେଟ କରିକି ପିଲାଙ୍କୁ ଉତ୍ତର ଡାକିଦବା କିମ୍ବା ତାଙ୍କ ରିଲେଟିଭ ହଉ କି ଯାହା ହଉ ଏଇଭଳିଆ ମାଧ୍ୟମରେ ବିଭିନ୍ନ ସ୍କୁଲରେ ମଧ୍ୟ ଏବେ ମଧ୍ୟ, ସେଇ ଜିନିଷ ଟା ଚାଲିଛି
ଚାଲିଛି ହଁ
ତ ମାନେ ଗୋଟେ ଗୋଟେ ପୁର ଫାର କମ୍ପିଟିସନ ଅଲ ଅପ ଓଡିଶାରେ ହେଇପାରୁନାହିଁ
ହେଇପାରୁନାହିଁ,
ହଁ
ମାନେ ଏମିତି ବି ଶିକ୍ଷକ ଅଛନ୍ତି ପୁରା କଳାପଟି ତାର ଆସାଂର ଲେଖି। ଲେଖିଦେବେ କା କହିଲେ କିଏ ଶୁଣିବ ନା କଣ ଡାରେଟେ ଲେଖିଦେବେ କଳାପଟା ଏଇ ନମ୍ବର ସାର ଏଇଟା ଏଇ ନମ୍ବର ଆସାଂର ଏଇଟା ଏମିତି ବି ହେଇଥାଉଛି,
ଏମିତି ବି ହେଇଥାଉଛି, ତ ମତେ ଲାଗୁଛି ପିଲାମାନେ ଯୋଉ ତଳ ଲେବୁଲୁ ହିଁ ଏଇ ଯୋଉ ଅସଦା ଆଚରଣ ଶିଖୁଛନ୍ତି ଏଇଟାକୁ ସେମାନେ ଜୀବନ ସାରା ଆପଣେଇବାକୁ ବାଧ୍ୟ ହଉଛନ୍ତି,
ଆଜ୍ଞା।
ହଁ ତେଣୁକରି ଏଇଟା ବି ଗୋଟେ କାରଣ ହେଇପାରେ କି ଆମର ମାନେ ଏ ଶିକ୍ଷା ବ୍ୟବସ୍ଥାରେ ଯୋଉ ମୂଲ୍ୟାୟନ ଅଛି ସେ ଯୋଉ ମୂଲ୍ୟାୟନ କମିବାରେ ଏହା ଏକ ଗୋଟେ କାରଣ ହେଇପାରେ କି?
ନିଶ୍ଚିତ ଭାବରେ।
ହଁ ହଁ ହଁଁ ହଁ। ତ ଆମେ ଆମେ କେମିତିଆ ଏଜୁକେସନ ସିଷ୍ଟମ କଲେ ଆପଣ ଯଦି ଯେବେ ଯଦି ନିଜେ ନିଜର ଅନୁଭୂତି କହିବେ ଆପଣ ନିଜ ଚାରି ପାାଖରେ ଥିବା ଛୋଟ ପିଲା ହଉ କିମ୍ବା ବଡ଼ ପିଲାଙ୍କର ଅନୁଭୂତିରେ କହିଲେ। ଆପଣ କେମିତିଆ ଏଜୁକେସନ ପ୍ରକୃତରେ ଚାହୁଁଛନ୍ତି ଯେ ଆପଣଙ୍କ ପିଲାମା ହଉ କିମ୍ବା ଆମ ଆମ ଦେଶରେ ଥିବା ପିଲାମାନେ ପାଆନ୍ତୁ ବୋଲି।
ଏବେ ତ ସ ଏ ହଁ ଏବେ ତ ସରକାର ନୂଆ ନିୟମ କରିଦେଇଛନ୍ତି। ଆ ମାନେ ଶିକ୍ଷକ ଗଲେ ତାଙ୍କେ ହଁ ମାନେ ଏବେ କଣ ଗୋଟେ ସୁଇଚ୍ ବ ଟମ୍ ଲାଗୁଛି ସବୁ ସ୍କୁଲ ମାନଙ୍କରେ ତାକୁ ଅନ୍ କରି ମାନେ ସେ ଟର୍ଚ କଲେ ତାଙ୍କର ପ୍ରେଜେଣ୍ଟ ସେଟାରେ ସୋ କରିବ ସେମିତି କିଛି ନିୟମ ବି ଲାଗୁ ହେଇଯାଇଛି ହଁ। ମାନେ ଶିକ୍ଷକ ଆଉ ଠକିବାର ବି ଚାନ୍ସ ନାହିଁ। ତାଙ୍କେ ହଁ କୋଉ ଦିନ ଛୁ ରହିଲେ କୁ କେଦିନ ଅଫିସ ଆସିଲେନି ସବୁ ତାଙ୍କର ଅଟୋମେଟିକ୍ ସେ ଧରା ପଡ଼ିଜିବେ। ଆଗ ଯେମିତି କାଗଜ କଲମରେ କଥା ଚାଲୁଥିଲା ହଁ ଆଜି ଦିନ ନଗଲେ କଣ ହେଇଯାଉ କାଲି ଯାଇକି ମୁଁ ଆଟେଣ୍ଡ କରିଦେବି ଏବେ ସେ ସିଷ୍ଟମ୍ ଟା ନାହିଁ ସେଟା ଗୋଟେ ଦୃଷ୍ଟିରୁ ଭଲ ଅଛି।
ବରା ହଁ ହଁ।
ହଁ ଆଉ ଆଉ ଏବେ ଯବୁ ଉ ପ୍ରାଇଭେଟ ସ୍କୁଲ ମାନେ ଯେତେ ସବୁ ସୁବିଧା ମିଳୁଛି ଯଦି ସେଇ ସୁବିଧା ବି ଗର୍ମେଣ୍ଟ ସ୍କୁଲ ମାନଙ୍କରେ ହୋଇଯାଆନ୍ତା ସେଇ ପିଲାମାନେ ବି ଆଉ ଟିକେ ଉପକୃତ ହେଇପାରନ୍ତେ ଧୀରେ ଧୀରେ ହଁ। ଧୀରେ ଧୀରେ ସବୁ କିିଛିର ଡେଭ୍ଲପମେଣ୍ଟ ହଉଛି। ତେଣୁ ଆମେ ସରକାରୀ ସ୍କୁଲକୁ ମଧ୍ୟ ଡେଭଲପମେଣ୍ଟ କରିବାର ଆବଶ୍ୟକତା ବି ଅଛି।
ହୁଁ ହୁଁ ହୁଁ।
ସେ ସ୍କୁଲ ହଉ କଲେଜ ହଉ ସବୁ କ୍ଷେତ୍ରରେ।
ନିଶ୍ଚିତ ଭାବରେ ଯଦି ସରକାରୀ ଆଉ ବେସରକାରୀ ସ୍କୁଲକୁୁ ଆମେ ତୁଳନା କରିବା। ନିଶ୍ଚିତ ଭାବରେ ବେସରକାରୀ ସ୍କୁଲ ରେ ପିଲାଙ୍କୁ ନିସ ଶ୍ଚିତ ଅଧିକ ଗୁରୁତ୍ୱ ଦିଆଯାଉଛି। ହଁ କିନ୍ତୁ ସାଲରୀ ଅଧିକ ଦିଆଯାଉଛି ଗଭର୍ଣମେଣ୍ଟ ସ୍କୁଲ ଗୁରାକରେ।
ଗଭର୍ମେଣ୍ଟ ସ୍କୁଲ୍ ଗୁରାକରେ?
ହଁ ତ ଯଦି ଏଇ ଜିନିଷକୁ ଯଦି ସରକାର ଟିକେ ଅତି ଷ୍ଟ୍ରିକ୍ଟଲି ନେଇକି ଯଦି ଅନୁଧ୍ୟାନ କରିବେ ତାହେଲେ
ଆପଣ ଗୋଟେ ମଜା କଥା ଜାଣିନାହାନ୍ତି ଦେଖିବେ ଯେତେବେଳେ ଗୋଟେ ଯେତେବେଳେ ଗୋଟେ ବାହାଘର ପ୍ରସ୍ତାବ ଆସିବ ଦେଖିବେ କହିବେ ଆଜ୍ଞା ପୁଅ ଚାକିରି କଣ କରୁଚି? ନା ପିଲା ଘରେ କହିବେ ନା ପୁଅଟା ଆମର ବେସରକାରୀ ମାନେ ଏମତି ଗ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଛି ନା ପ୍ର ପୁଅ ପ୍ରାଇଭେଟ୍ ଚାକିରି କରୁଛି କହିବେ ଝିଅ ଘର ଲୋକ କହିବେ ନା ନା ନା ଆମେ ସେମିତି ପ୍ରାଇଭେଟ୍ ସରକାରୀ ମାନେ ବେସରକାରୀ ପୁଅକୁ ଆମେ ଝିଅ ଦେଇପାରିବୁନି। ତାପରେ ଦେଖିବେ ହଁ ଏବେ ନା ପୁଅ କଣ କରୁଛି ନା ଗଭର୍ଣମେଣ୍ଟ ଚାକିରୀ କରୁଛି ସେ ତାର ବ୍ୟାଗ୍ରାଉଣ୍ଡ ଯାହା ଥାଉ ସେ ଭଲ ଥାଉ ଖରା ଥାଉ ସେ ଯାହା ବି ଥାଉଁ ଆଁ କହିବେ ହଁ ଆମ ହଁ ଝିଅ ଯାହା ବି ଥାଉ କହିବେ ନା ନା ପୁଆଟା ତ ଗମେଣ୍ଟ ଚାକିରି କରୁଛି ତାର ତ ଦରମା ବେସି ଆମେ ସେ ଗମେଣ୍ଟ ଚାକିର ପିଲାକୁ ଦେବା। ଏମିତି ବେଳେ ବେଳେ ସେ ଦେଖିବାକୁ ମିଳୁଛି ନାଇଁ କି?
ହଁ ଏଇଟା ଏଇଟା ପୁରା ରିଆଲିଟି ଏଇଟା ହିଁ ମାନେ ଏବେ ବି ମାନେ ସବୁ। ସବୁ ଫ୍ୟାମିଲିରେ ଏଇଟା ଗୋଟେ ମୂଳ କାରଣ ଯେ ନାଇଁ ଗ ସର କାରେ ହେଇଥିଲେ ନିଶ୍ଚିତ ଭାବରେ। ସେମାନେ ବିନା ବିଧାରେ ଏ ତାଙ୍କ ଘରର ଝିଅ ହଉ କିମ୍ବା। ପୁଅ ହଉ ଯାହାକୁ ମଧ୍ୟ ଦେଇଦେବେ।
ଦେଇଦେବେ କିନ୍ତୁ ଆମେ ଯେତେବେଳେ ଶି ଶୁଙ୍କୁ ପାଠ ପଢଉଛେ ଆମ କାଇଁ ଗଭର୍ଣ୍ଣେଣ୍ଟ ସ୍କୁଲ ରେ ଆ ଆଡମିସନ କରୁନାହାନ୍ତି କାହିଁ ପ୍ରାଇଭେଟ ସ୍କୁଲ ରେ ଆଡମିସନ କରୁଚେ? ଯଦି ଆମେ ସେଇ ସିଷ୍ଟମକୁ ଏଇ ସିଷ୍ଟମ ସହ ଦେଖିବା। ତାହେଲେ ଗୋଟେ ଭାବନ୍ତୁ ଆମେ ସେମିତି ଗମେଣ୍ଟ ସ୍କୁଲକୁ ବେଶୀ। ଦେବା କଥା ନା ଆମେ ଆମେ କାହିଁକି ଭାବୁଛେ ନା ନା ସେ। ପ୍ରାଇଭେଟ ସ୍କୁଲ ରେ ଭଲ ପଢା ହଉଛି ତାର ସିଷ୍ଟମ ଭଲ ଅଛି ସେଥିରେ ଇଣ୍ଟେରନାଲ୍ ସିଷ୍ଟମ୍ ଅଛି ପିଲା ସ୍ମାର୍ଟ ହେବେ ଆମେ ସେଇ ସ୍କୁଲରେ ଲେଖେଇବା। ଯେତେବେଳେ ଆମେ ଗୋଟେ ବର ପାତ୍ର ଖୁଜୁଚେ ଆମେ କାହିଁ ସେମିତି ଭାବୁନେ ମାନେ ଭାବ। ଏବେବି ସେଇ ଚିନ୍ତାଧାରା ଅଛି।
ଅଛି ଅଛି ମ୍ୟାଡ଼ାମ ଏଟା ପୁରା ବହୁତ୍। ସଂଖାରେ ଅଛି ଆଉ ନାଇଣ୍ଟି ନାଇନ୍ ପର୍ଷେଣ୍ଟ ନାଇଣ୍ଟି ନାଇନ ତ ନାଇଁ ହନଡ୍ରେଡ଼ ପର୍ଷେଣ୍ଟ ଅଛି ଏଟା। ଆ ମାନେ ପୁରା। ଆ ନିଶ୍ଚିତ ଭାବରେ ଅଛି ଆମ ଫ୍ୟାମିଲି ମାନଙ୍କରେ ତ ନିହାତି ଭାବରେ ଅଛି ମାଡ଼ାମ ଏଟା।
ଅଛି ଅଛି ସବୁ ପରିବାରରେ ସେମତି ଅଛି ତାପରେ ଆଉ ଗୋଟେ କଥା ଦେ ଖିବେ ଏରା ତ ଆପଣ ତ ସ୍କୁଲ କଥା କହିଲେ ତାପରେ ଦେଖିବେ। ଏବେ ଯୋଉ ଚାଲିଛି ଗଣ ଦର୍ଶନ ହଉଛି ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ତାଙ୍କର କେସ ମାନେ ଦେଖିବେ ହଁ ସେଥିରେ ମଧ୍ୟ ବହୁତ୍ କରପ୍ସନ ହଉଚି ହଉଚି ନା ନାଇଁ? ସେ ନ୍ୟାୟ ପାଇବା ଜା ଗାରେ ସେ ନ୍ୟାୟ ପାଇପାରୁନି ସେଥିରେ ଝିଅ ମାନ ମରିଯାଉନ୍ତି ନହେଲେ ସେ ପିଲ ମରିଯାଉଚି ତାଙ୍କ ପରିବାର ଲୋ କୋ ମରିଯାଉଚନ୍ତି ଏମିତି ବି ଦେଖା ମଧ୍ୟ ଦଉଚି। ସବୁ କ୍ଷେତ୍ରରେ ଦୁର୍ନୀତି ପୁରା ଭରପୁର ମାତ୍ରାରେ ଚାଲଚି। କୋଉ କ୍ଷେତ୍ରରେ ନାହିଁ ବୋଲି କେହି କରିପାରିବେନି। କି ତା ଗ୍ୟାରେଣ୍ଟି ବି କେହି ଦେଇପାରିବେନି ଯେ ଏଇ ସି ଏଇ ମାନେ ଏଇ ଡିପାର୍ଟମେଣ୍ଟ ରେ ସେମିତି କିଛି ହଉନି ବୋଲି କେହି କହି
ହଁ କହିପାରିବେନି ଠିକ୍। ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ହଉ ବହୁତ୍ ବହୁତ୍ ଧନ୍ୟବାଦ ମ୍ୟାଡାମ୍ ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଜିନିଷ ଶିଖିବାକୁ ମିଳିଲା। ମୁଁ ଆଶା କରିବି କେତେବେଳେ ଡିସକସନ କରିବା।
ଆଜ୍ଞା।
ଧନ୍ୟବାଦ ଅଡମ୍।
ଧନ୍ୟବାଦ।